କଣ କରୁଛ?
ଏ ଏଇ ବସିଛି। ଆଉ ଏବେ ରୋଷେଇ ଷ୍ଟାଟ ହବ।
ଆଜି କଣ ହବ?
ହଁ ଏଇ ତଳ ଘରକୁ ଆସିଲି କ୍ଷୀର ଟା ବସେଇଛି। ବସେଇଲି ସେ ଦେଇ ପରିବା କାଟିଲେ କରିବି ସନ୍ତୁଳା ଆଉ।
ଦେଇଙ୍କର ଗୋଟିଏ ପୁଅ ନା।
ହଁ ତାଙ୍କର ଗୋଟେ
ହୁଁ, ଆମ ଘର କତିରେ ସିଏ ଆମ ଘର ସାମ୍ନାରେ
ହୁଁ,
ତାଙ୍କର ବା ତମର କଣ ରିଲେଟିଭ ନା କଣ ତାଙ୍କ ଯୋଉ ଝିଅ ବାହା ହେଇଛନ୍ତି ଆମ ଘର ସାମ୍ନାରେ ଯିଏ। ଆମ ଘର ଆମ ଘର ସା
ତମ ତମ ଘର ମାନେ ଏଇଠି ଯୋଉ
ଶାଶୁ ଗର ଗାଁରେ। ଶାଶୁ ଘର ଗାଁରେ।
ଏଇ ଶାଶୁଘର ଏଇ ମାନ୍ତିରି ରେ ତ।
ଶାଶୁଘର ଗାଁ ରେ। ସେଇ ଯୋଉ ରିଲେଟିଭ୍ ଅ ଅଛନ୍ତି।
ଓହୋ ଏଇ ଯୋଉ ଘର ସାମନା ମାନେ ଏଇ ଆଙ୍କର କି ଗୁଲ କଥା କହୁଛ କି?
ହଁ। ତାଙ୍କ ସାନ ଭଉଣୀ।
ହଁ ହଁ। ସିଏ ପା ଆମ ଭାଇ ଆଳିଆ ହେବେ।
ସିଏ କହୁଥିଲେ। ମୁଁ ତାଙ୍କୁ ପଚାରି ଥିଲି ଏଇଥିର ତମ ବିଷୟରେ। ମୁଁ କଲି ସେ ଝିଅଙ୍କର ଖବର କଣ। ସିଏ କହୁଥିଲା ଏଇଭଳିଆ ଆଉ।
ଅହୋ।
ଆଉ ତମ ବଡ ବୋଉ ବି ହୁଁ।
ପା ରିସେପସନ କୁ ଆସିଥିଲା। ଆସିଥିଲା କହିଲା ଚିିନି ପାର୍ଚୁନା। ସେଇ ରିସେପସନ ଦିନ ତ ଆ ଇଥିଲା ଆଉ। ତାପରେ ତାଙ୍କର ଅ ହେଇଥିଲା ଅଣସୁଧିଆ ଏବେ ବର୍ଷେ ହେଇନେଇ ହବ। ତାଙ୍କର ହେଇଥିଲା ବୋଧେ ସେପ୍ଟେମ୍ବର ନା କେବେ ହେଇଥିଲା ଏମିତି।
ହୁଁ।
ଆମର ପା କିଛି ଓଷା ବାର ସେଥିପାଇଁ କରୁନୁ। ଆମର ଏଇ ଯୋଉ ଜୋଟି ଫୁଟି କିଛି ପକା ହେଉନି। ଗଲା ପଞ୍ଚୁକ ଇଏ ସେଇଟା କିଛି କରାହଉନି। ସେଇ ତା ଆମ ଶାଶୁ ସୁ ହିସାବ ହେବେ ଆଉ।
ହଁ ହଁ।
ନି ଭାଇ ତାଙ୍କର କଣ ସିଏ କଣ ପିଲାଟିକୁ କଣ କିଏ ହେବା
ସିଏ ତ ଏବେ ଏଇ ଦି ଦିନ ତଳେ ଆସିଥିଲା। ତା ପୁଅର ଜନ୍ମଦିନ ଥିଲା।
ହଁ।
ମନ୍ଦିର ଆସିଥିଲା ଇଆଡେ ପଳେଇ ଆସିଲା ଆଉ।
ଓହୋ।
ବୁଲିକି ପଳେଇଲା ଆଉ ସିଏ ତ ଏବେ ଆସିବ ରଜକୁ।
ଅହଂ।
ଗାଇଙ୍କୁ
ଆଉ ଗୁଲ ଯିବନା? ଗୁଲ ତ ସେଇଠି ଆଉ।
ଉଁ, ଉଁ, ଗାଁ ର ତାଙ୍କ ବଡ ଭଉଣୀ ଏ, ଏଥର ଆସିଲେ।
ହଁ।
ଉଁ, ଯିବା ଆସିବା କଲେଣି।
କଣ ଆସୁନ?
ସେ ଆସୁନଥିଲା ଦିଇ ତିନି ବର୍ଷ ହେଲାଣି।
କଣ ଝଗଡ଼ା ହେଇଥିଲା ତାହେନ ନା କଣ?
ଆରେ ସିଏ ପା ଯାଉଥିଲା। ଯୋଉ ତାଙ୍କ ପୁଅ ଟା ସେଇଠିକି ଯାଉଥିଲା ତାଙ୍କ କଣ ଗା ଏ ସେଇ ମେଙ୍କାନିକ କାମ କରନ୍ତି ବା
ହଁ ହଁ ହଁ ହଁ ସିଏ
ବଜୁ ସେ ତା ଭାଇଟା ଯାଉଥିଲା ସେଇଠିକି?
ହଁ ନା ସିଏ ଏବେ ତ ନାହିଁ ଆମ ଏଇ ପାଖ ଗାଁରେ ଗୋଟେ ଅଛି ଗ୍ୟାରେଜ ସେଇଠିକି ସିଏ ଯାଉଚି।
ହଁ ହୋ।
ଆଉ ବାପାଙ୍କ ଦେହ ଭଲ ହେଇଗଲାଣି ନା?
ହଁ ବାପାଙ୍କ ଦେହ ଭଲ ହେଇଗଲାଣି ଯେ ସେ ବା ମୁଁ ବୋଉ ଯାଇଛି ସାଙ୍ଗରେ ସେଠି ଅଛି ଅଛି ଏଇନାଙ୍କେ ଆସିବନି ସିଏ। ସ ଯୋଉଁ ଟିକେ ଭଲ ଲାଗିନା ଆସିବ ଆଉ ଯାହାନେ ଏକୁଟିଆ ଦେହ ଦେହ ଭଲ ନାହିଁ ଦୁର୍ବଳ ଟିକେ ହେଇଯାଇଛ ନା। ଆଉ ନିଜର। ଖାଇବା ଓ ଖାଇବା କରିବେ ତାଙ୍କର ପ୍ୟାଣ୍ଟ ସାର୍ଟ ଧୋଇବେ ଆ ଇଏ ଏଣେ ଥକିକି ଆସିବେ। ଆଉ କଣ?
ହୁଁ। ସେଥିପାଇଁ ଆଉ, ମତ ଆସିଥିଲେ ମଝିରେ ବଡବୋଉ ଯେ କହୁଥିଲେ। ବାପାଙ୍କର ଦେହ ଭଲ ନାଇ ନାଇଁ ଏମିତି ହେଇଥିଲା ଝିଅ ହେରିକି ଆସିଥିଲେ।
ଆଉ ଏବେ ବି କହୁଥିଲେ।
ଏତିକିନା ବାପାଙ୍କର ଦେହ ସେମିତି କିଛି ଏତେ ଖରାପ ହୁଏନି। ବାପା ତାଙ୍କର ସବୁ କ୍ଷେତ୍ର ଖାଇବା ପିଇବା ଇଏ ସବୁ ଟାଇମ ରେ ତାଙ୍କର ଶୋଇବା ଇଏ, ଏଇ ଜରଟା ହେଇଗଲା ଯେମିତି ଦେହଟା ଦୁର୍ବଳ ହେଇଯାଇଥିଲା। ଆ ମେଡିସିନ ଖାଇଦେଲେ ସେଇଠି। ସେଇଠି ଖାଇଦେଲେ ଯେମିତି ମୁଣ୍ଡଟା ବୁଲେଇଦେଲା ଆଉ ମୁଣ୍ଡ ବୁଲେଇଲା ଯେ, ଗାଡିରେ ପଳେଇଲେ ଝାଳ ମାଳ ହେଇକି। ଆଉ ସେ ଅଳ୍ପ ବାଟରେ ତ ଯୋଉ ଅତ୍ୟଧିକ ଇଏ ହେଲା ଯେ, ସେ ବେକ ଭାଙ୍ଗିଥିଲେ ଆଉ।
ହଁ।
ଟୋଟାଲି ନାଳଛାପ ପି
ତମ ଆଡେ ବର୍ଷା ହଉଚି ନା?
ବର୍ଷା ଏଇ ତିନିଦିନ ଖଣ୍ଡ ହବ ଘାଡୁ ଘାଡୁ ଘାଡୁ ଘାଡୁ ହୋଉଥିଲା ଖାଲିଟିକେ ଅଳ୍ପଟିକେ ଝିପଝିପି ପକେଇଦବ ସଇଲା। ହଁ ଆଉ ବର୍ଷା, କାହିଁ ଆଜି ଟୋଟାଲି କାଉଁଳିଆ ପାଗ କରିନେଇ କି ବର୍ଷା ହେଇନି।
ଆଉ ତମ ଆଡେ ଚାଷ କଣ କେମିତି ଆରମ୍ଭ କଲେଣି ନା?
ଚାଷ କେଜାଣି ଆମର କରନ୍ତି ନାହିଁ ଚାଷ।
ଆଉ ତମ ପଟରେ କଣ ନଈ କୂଳ ନୁହେଁ କି?
ନା, ନଈ ତ ନାହିଁ। ସେ ମାନେ ଆମର ଚାଷ କରନ୍ତିନି। ପାଖରେ ଆଉ କିଏ କରୁଥିବେ।
ହୁଁ ହୁଁ
ଆମ ଚାଷସ
ଏ କିନ୍ତୁ ଏବେ ଚାଷ କରାହେଲାଣି। ଆମର ଏପଟରେ ଫସଲ କରିଛନ୍ତି। ବାଇଗଣ ହଁ ବୋଇତାଳୁ, ଭେଣ୍ଡି, ସବୁ। ବିଭିନ୍ନ ପ୍ରକାର
ଏରା ଏ ହେଇ ସାରିବଣି ବୋଧେ। ଏବେ ଏବେ ସରୁଥୁବ। କେବେଠୁ ହେଲାଣି ବାଇ-ବାଇଗଣ ବୋଇତାଳୁ ଆଉ। ଆମ ଘରେ ଦେଇଥିଲେ।
ହଁ, ଏବେ ଏବେ ସରି ସରି ଆସିଲାଣି।
ଆଙ୍କର କରନ୍ତିନାଇଁ କିଛି ବି ଯୋଉ ବିଲ ଅଛି, କିନ୍ତୁ କିଏ କରିବ? କେହି କରନ୍ତିନି। ସମସ୍ତେ ତ ଚାକିରି ଇ-ବାକିରି ଇଏ ହେଇକି, ଆଉ କରନ୍ତିନେଇ ବା ଆମର ବିଲ ବାଡି ନାଇଁ କି ସେ ଧାନ ଇଏ ନାଇଁ ସବୁ କିଣିକି ଚାଉଳ ଫାଉଳ ଆଣିକି ଖାଆନ୍ତି।
ହଁ ଆମର ବି ଧାନ ଚାଷ ହୁଏ। ପଟି ହୁଁ। ଆଉ ରଜ ପରେ ପରେ ହୁଁ। ଚାଷବାସ ଆରମ୍ଭ ହବ ଆଉ। ହୁଁ।
ଆଲୋ
ଆଜ୍ଞା। ଆଉ କଣ କୁହ। ଆଉ କୁଆଡେ ଯାଇଥିଲ କେବେ ବୁଲି?
ବୁଲି କଣ ଏଇ ଯାଇଥିଲି ପୁରୀ ଥରେ ଯାଇଥିଲି ଏଇ ଯୋଡା ପୋଡ଼ା ଆଡେ ଯାଇଥିଲି ଏଇ ଇଏ ଯାହା ପଡୁଛି ଯାତ୍ରା ଫାତ୍ରା ସବୁ ଯାତା ତଟା ତ ଯାଇଛି ଏଇ କାଳୀ ପୂଜା ପଡିଥିଲା। କେଉଁ ଜୋର କାଳି ଯାଇଥିଲି ଯାଜପୁର କାଳୀ ମୁଁ ଜାଇଥିଲି ଆଉ ଏଇ ଏବେ ମହସ ଚ ପଡିଥିଲା କେଉଁଝରରେ ସେ ନା ଏଇ ଯୋଉ କେଉଁଝର କ ତ ଏଇ ଆନ୍ଦପୁରରେ ଆନ୍ଦପୁର ମହୋତ୍ସବ ଯାଇଥିଲ ସେଥର ଯୋଉ ପଡ଼ିଥିଲା ବନ୍ୟ ଉତ୍ସବ ଯୋଉ ସେଠିକି ବି ଯାଇଥିଲି ବାରିଣୀ ଯାଇଥିଲି। ଏଇଟା ଆଉ।
ହୁଁ ଆମ ପଟରେ ଭଲ ହୁଏ। ପର୍ବପର୍ବାଣି। ରଜ ବି ଭଲ ହୁଏ।
ହୁଁ ଏଇଆ ଖ ବାକୁ ହୁଏ ହୁଏ ଯଉ ଜା
ତମ ପଟ ପଟ ରଜ ଭଲ ହୁଏ ନା?
ପଳେଇଥିଲି ତ ମୁଁ ଘରକୁ ଆଉ ଯାଇନଥିଲି କୁଆଡ଼େ ବୁଲି।
ଏ ବର୍ଷ ଆସିବ ନା ବୁଲିବା ପାଇଁ?
ଘରକୁ ନା?
ଆଜ୍ଞା।
ଆଉ ଘରକୁ ଏବେ ଜିମିନେଇ। ଯାଇଥାନ୍ତି କୋଉଠି ବାପ ପା କହିକି ଯାଇଚନ୍ତି କି କହିଲେ ଯିବ ଝିଅ ପନ୍ଦର ଦିନି ଖଣ୍ଡେ ରହିକି ଆସିବ ବୋଲି। ଆରେ ପକଇଥିଲି ଗୋଟେ ଯେ ସେଟା ଏକଯାମ ଅ- ଅଛି ମୋର ଉଣେଇଶ ତାରିଖ ଦିନ।
ହଁ ହଁ।
ତ ଘରେ ସମସ୍ତଙ୍କ ଦେହ ଖରାପ କିଏ ନେବ ଆଣିବ ଇଏ କରିବ। ତ।
ହୁଁ। ହଁ ଆଉ।
ତାପରେ ଜିମି ଆଉ। ଯିମି ନହେଲେ ଯିମି। ଦଶହରା।
ଅ। ବର୍ଷା ଆଜି ହେଇଛି ନା?
ନା ସେଇ ଏନେ।
ହୁଁ ଆଉ।
ଖାଲି ଗରମ ଆମ ଉପର ଘରେ ମୁଁ ରହୁଛିଯେ - ଖାଲି ବା ଦିନ ରାତି ଏସି ନ ଲଗେଇଲେ ରହି ହଉନି।
ହଁ ଭ ଏବେ ତ ବର୍ଷା ହେଇଛି ଥଣ୍ଡା ଲାଗୁଥିବ।
ନାଇଁ ଆମର ଥଣ୍ଡା ଲାଗୁନାହିଁ, ଆମର ତ ବର୍ଷା ହେଇନି ଥଣ୍ଡା କୋଉଠୁ ଲାଗିବ।
ହୁଁ।
ବର୍ଷା ଟିକେ ହେଲେ ଥଣ୍ଡା ଲାଗେ ଥଣ୍ଡା ଲାଗେ, ତାପରେ ତ ଖରା ହେଇଯାଉଛି ଯୋଗକୁ ସେଇ ଆଉ।
ଆଉ ଘର ଓଳାଓଳି ସାରିଲାଣି ନା ସରିନି।
ହଁ ସରିଲଣି ମୁଁ ମୁଁ ଏଇ ଉପର ଟା ଏକା ରୁହେ ମୋ ଉପରେ ମୁଁ ଏ ଉପର କଟା ଘର ବସି। ତାଙ୍କର ତଳ ଘର ର ତଳ ଘର ଟା କରରନ୍ତି ସିଏ ଆଉ। ସବୁ ଆମର ତଳେ କାରବାର, କେବଳ ଖାଲି ମୁଁ ଏଠିକି ଆସେ। ଗାଧୁଆ ଆସିବି ଶୋଇବି ଆଉ।
ହଉ ଆଉ ଝିଅ ମୁଁ ଏବେ ଧୂପ ଦେଇି ଏ ବ ଟିକେ ରହୁଛି ଆଁ।
ହଁ ହଁ ହଉ।
ହଉ ପରେ କେତେବେଳେ କଥା ହବ ଆ।